ହଁ ନମସ୍କାର।
ନମସ୍କାର।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ ଆଜି କଣ ଖବର କୁହ?
ଖବର ଆଜି ବହୁତ ଭଲ। ସକାଳୁ ଉଠି କାମ କରି ସାରି କାମ ଧନ୍ଦା ଚାଲିଛି।
ଆଛା ଆଉ ରାତିରେ କଣ ରୋଷେଇ ହବ ଆଜି?
ରାତିରେ ରୋଷେଇ-ଇ-ଇ-ଇ କଣ ହବ କିଛି ଏବେଠୁ ହେଇନି ରାତି ହେଲେ ଦେଖାଯିବ ଆଉ। ଆଜି ଜଣଙ୍କର ଜନ୍ମଦିନ ଅଛି। ତ ଜନ୍ମଦିନ ସେଠି ପାଳନ ହବ ଜନ୍ମଦିନ। ଆଇଛା ମ ଘର ପାଖରେ।
ଛୋଟ ଛୁଆ ନା ବଡ।
ନା ଆଉ ସାଙ୍ଗ ପିଲା ସାଙ୍ଗ ପିଲା ଜଣଙ୍କର।
ଆଛା କାଟିବ ସବୁ କେକ୍ କାଟିବ।
କେକ କଟା ହଉ କେକ କଟା ହେଇ କଣ ହବ ଆମର ସବୁ ଆଉ ଭୋଜି ଭାତ ଗୋଟେ ଆଉ।
ଆଉ ଖୁସି ଗୋଟେ ଆଉ। ହଁ ନହେଲେ ଏମିତି ନ ଘରେ ସେମିତି ମାନେ ଭାତ ଖାଅ ନା ରୁଟି ଖାଅ?
ନା ଆମର ରାତିରେ ରୁଟି।
ରୁଟି କରି ଆସେ?
ହଁ।
କଣ ମାନେ ଜଣେ ବେଲି ଦିଅନ୍ତି ତମେ ସେକି ଦିଅ ନା ସବୁ କର?
ନା ଆମର ଏବେ ଘରେ ଦି ଜଣ ଲୋକ ଅଛୁ ଆମେ ଏବେ। ଚାରି ପାଞ୍ଚଟା ରୁଟି ହଉଛି ମୁଁ ଏକା କରିଦିଏ ଆଉ। ଯଉଦିନ ବହୁତ ରୁଟି ହୁଏ ସେଦିନ ବେଲିଲେ ଆଉ ଜଣେ ଆସନ୍ତି ସେକି ଦିଅନ୍ତି। ନା ମୁଁ ଶିଖିଲା ଆଉ ଜଣେ ଆସ ବେ ବୋଲି ଦିଅନ୍ତି ଏମିତି ସାଙ୍ଗ ହେଇକି କରିବୁ ଆଉ। ଏବେ ଏକ ଅଳ୍ପ ରୁଟି ହଉଛି ଏକା କରିଦିଏ।
ଆଚ୍ଛା।
ଆଉ ଅଧିକ ଲୋକ ହେଲେ ଆସନ୍ତି ଜଣେ ସାହାଯ୍ୟ କରନ୍ତି ଆଉ।
ହ ମୁଁ ତ ଏକୁଟିଆ କରେ ଆଉ ବେଲିବି ସେକିବି ତାକୁ ଦଳି ବି ସବୁ ମୁଁ କରେ। ମା ବି ବହୁତ ସାହାଯ୍ୟ କରନ୍ତି ଛୋଟ ଛୋଟ ଛୁଆର ସେ ସବୁ ଯତ୍ନ ନିଅନ୍ତି କାମ କରିଦିଅନ୍ତି। ଝିଅର ସବୁ କରିଦିଅନ୍ତି ନା ତାର ତେଲ ଲଗେଇବା, ତାର ଗାଧେଇବା। ତାକୁ ଖୁଆଇବା ତାକୁ ସୋରଲାଗ ଯଉ ଖାଆନ୍ତି ତା ସିଏ ହ କହିଦିଅନ୍ତି ମୋର ମୁଁ ମ ଆର ଦି ଥର କି ତିନି ଥର ଖଇଛି ଆଜି ଯାଏ।
ଆଉ ସିଏ ରହିଲେ ସାହାଯ୍ୟ କଲେ ତମର ବଢିଆ ଆଉ।
ହଁ ସିଏ ବହୁତ ଭଲ ପାାଆନ୍ତା ନାତୁଣୀ କି ପ୍ରବଳ ଭଲ ପାଆ
କଷ୍ଟ କରିବାକୁ ପଡୁନି ତମକୁ ଆଉ
ହଁ।
ସେ ସେଇ ସାହାଯ୍ୟ ଘରେ କାମ ତମ ସେପଟେ କାମ କଲେ, ସିଏ ଗୋଟେ କାମ କରିଦେଲେ
କାମ ସହଜ ହେଇଯାଏ। ହୁଁ, ଭାଇ ବି ରୋଷେଇ କରିଦିଅନ୍ତି। ଭାଇ ମାନେ ଆମ୍ ପତି ଦେବ୍ ତ ଆହୁରି ରୋଷେଇ କରିଦିଅନ୍ତି। ସିଏ ତାଙ୍କୁ ସବୁ ଆସେ ବିରିୟାନୀ ଠୁ ଆରମ୍ଭ କରିିକି । ଆମର କୁକୁଡ଼ା ମାଂସ ଛେଳି ମାଂସ ଯେତିକି ଅଲଗା ଅଲଗା ନୂଆ ନୂଆ ରୋଷେଇ ସବୁ ତାଙ୍କୁ ଜଣା।
ତମର କଣ ସେପଟେ ଟ୍ରେନ, ପାଖରେ କି ଟ୍ରେନ୍ ଲାଇନ୍?
ହଁ, ଏଠି ରେଳ ଷ୍ଟେସନ ପା
ହଁ ହଁ ଶୁଭୁଛି। ଗଲା ବେଳକୁ ଷ୍ଟେସ
ପାଖରେ, ଆମ ବାଡି ସରିବ ଯୋଉଠି ସେଇଠୁ ଷ୍ଟାର୍ଟ। ଆମ ଘରକୁ ଲଗେଇକି ଦି ଏକର ତିନି ଏକର ନା, ଆମ ଘର ବାଡି ଲଗେଇ କିରି ସେଇ, ଯୋଉ ଲାଷ୍ଟ ଯୋଉଟା ସେଇ ତାର, ଦଶ ହାତ ପନ୍ଦର ହାତ ପରେ
ସେଇଠୁ ସେଇପଟେ ଯାଏ।
ହଁ ହଁ
ହଁ, ମଝିରେ ମଝିରେ ଶୁଭୁଛି। ସେ ଗଲା ବେଳକୁ
ହଁ ହଁ, ରାତିରେ ଡର ବି ଲାଗେ ନା, ମତେ ତ ଡର ଲାଗେ। ସବୁ ପୁରା ହଁ ପ୍ରବଳ ତାପରେ, ତାପରେ ଶୁକ୍ରବାର ନା ଦିନ ସେ ମ୍ୟାକ୍ସିମମ୍ ହୁଁ ବହୁତ୍ ଚାହାନ୍ତି ଯାଏ ଟ୍ରେନ।
ଶୁକ୍ରବାର, କଣ ପାଇଁ ଶୁକ୍ରବାର କଣ ।
ଜାଣିନି କିନ୍ତୁ, ସେଇ ଦିନ ଏକା ବହୁତ୍ ମାନେ, ଦିନ ସାରା ସାଉଣ୍ଡ ହଉଥିବ। ହଁ, ଦିନ ସାରା ଶବ୍ଦ ହଉଥିବ। ଆଉ ତମର କଣ ପୋ ମାନେ ଗାଈ ରଖିଛ। କି କୁକୁର ରଖିଛ।
ହଁ ଆମର ଗାଈ ଅଛି। ଗାଈ ଅଛି, ଗୋଟେ ଗାଈ ଅଛି ହଁ କ୍ଷୀର ଦଉଛି, ଛୁଆ ବି କରିଛି ଏବେ କ୍ଷୀର ଦଉଛି ଗୋଟେ ଗାଈ।
କ୍ଷୀର ଖାଇବାକୁ ଭଲ ପାଅ?
ହଁ। କ୍ଷୀର ରୁଟିରେ, ରୁଟିରେ ଆଗେ କ୍ଷୀର ଦରକାର।
ମୋର ତ ସମାନ ଆଉ ମୋର ରୁଟି ଖାଇବି ମାନେ ମୋର କ୍ଷୀର ଖାଇବି।
ହଁ।
ଆମର ତ ନିଜର ଗାଈ ନାହିଁ ଆମେ ଏଇ ଯୋଉ ଆମ ପଡିଶା ଘର ତାଙ୍କର ଗାଈ ରଖିଚନ୍ତି। ତାଙ୍କୁ ଆମେ କହୁ ସିଏ ଦିଅନ୍ତି। ଅଧ କିଲ କ୍ଷୀର ଦିଅନ୍ତି, ଦିନକୁ ଆଉ ଆମେ ଶ୍ୱଶୁର ବୋହୂ ଆମେ ଖାଇବାକୁ ଭଲ ପାଉ, ଖାଉ ଆଉ ଯାହା ବଳେ ଚାହା ଆଉ
ନା ଆମର ନିଜର ଆମର ଉଁ କ୍ଷୀର ଯେତେବେଳେ ନଦିଏ, ସେତେବେଳେ କୋଉଠୁ କିଣା ହେଇକି ଆସେ ଏବେ ନିଜର ଅଛି।
ଗାଈର କାମ କିଏ କରନ୍ତି?
ମା କରନ୍ତି।
ମା ସବୁ ତ ବହୁତ କଷ୍ଟ ଗାଈ କାମ କରିବା। ତାକୁ ତାର ଯୋଉ ଗୋବର କାଢିବା ତାକୁ କୁଟା ଦବା ଉଁ ମାନେ ଖାଇବାକୁ ଦବା ତା ଘର ସଫା କରି ହୁଁ।
ସଫା କରିବୁ ସମୟ ସମୟରେ ଖାଇବାକୁ ଦବାକୁ ପଡିବ।
ହୁଁ। ଖାଇବାକୁ ଦେବାକୁ ପଡ଼ିବ ତାଙ୍କୁ ବାହାରେ ବୁଲେଇବ ଘାସ
ଆମ ବାଡିରେ ନେଇକି ବନ୍ଧାଯାଏ।
ହଁ କଣ ବାନ୍ଧିଲେ ବି ତାଙ୍କୁ ପୁରା ଦେଖ ଖୀକି ବାନ୍ଧିବାକୁ ପଡିବ ଜାଗା ଦେଖିକି।
ହଁ। ଆଉ ଦିଥର ତିନି ଥର ଦେଖିବାକୁ ଯାଆନ୍ତି ବାଡିରେ। ବନ୍ଧାହେନେ ସକାଳୁ ନେଇକି ବାନ୍ଧିଲେ ଦି ଦିଟା ତିନିଟା ବେଳକୁ ନେଇକି ଆସନ୍ତି। ତା ଭିତରେ ଯାଇକି ଟିକେ ଦେଖିବାକୁ ଯାଆନ୍ତି ଆଉ। ଗାଈ ଭଲରେ ଅଛି କି ନାଇଁ।
ହୁଁ। ଆଗରୁ ତ ସେମିତି ମାନେ କଣ, କ ସବୁ ଗାଁ ରେ ମ୍ ଯୋଉ ଗାଈ ଏକା ସାଙ୍ଗରେ ଯାଆନ୍ତି। ଏକା ସାଙ୍ଗରେ ଯିବେ ଗାଈ ଚରେଇବାକୁ ଯୋଉ ଯାଆନ୍ତି ଗୋଟେ ଲୋକ ରୁହେ। ଗୋଟେ କି ଦି ଜଣ ଲୋକ ରୁହେ ତାଙ୍କର ପାଳି କରିକି ଆଗରୁ ସବୁ ଏମିତି ହୁଏ। ଏବେ ତ ଆଉ କାଇ ମା ବହୁତ ଲୋକ ରଖୁନାହାନ୍ତି ବହୁତ ଗୋଟେ ତୋ ନିଜର ସେଟା ରହିଲା ଆଉ।
ହଁ ଘରେ ଜଣେ ଜଣେ କି କିଏ ରଖୁଚନ୍ତି ନାଇଁ ନହ ନେ ଆଉ କିଏ ରଖୁନାହାନ୍ତି।
ହୁଁ। ଆମର ବି ଗାଇଥିଲା ଆଉ କିଏ କରି ଧରି ପାରୁନାହାନ୍ତି ମୋ ଶ ଶାଶୁଙ୍କର ଦେହ ଖରାପ ଆଣ୍ଠୁ ଗୋଡ ତାଙ୍କର ଉ ବିନ୍ଧା ହବ। ମୋ ଶ୍ୱଶୁରଙ୍କର ଶ୍ଵାସ ଅଛି ତାଙ୍କର ଥଣ୍ଡା ବି ଦେହ ଥାଇରଏଡ ସବୁ ନା, ସିଏ କିଏ ଆଉ ମାନେ ବାହାର କାମ ମ ଏତେ କରିପାରିବିନି।
ହଁ ସେ ଘରୋଇ କାମ ଯାହା କରିବେ ଆଉ।
ଘରୋଇ କାମ ଯା ଆମେ ଯାହା କରିବୁ ଆଉ। ହୁଁ ଆଉ ଭାଇ ତ ସିଏ ବି ତ କାମରେ ରହିବେ ସିଏ ବି ହଁ ସିଏ ବି କରିପାରିବେନି। ତ ହେଥିପାଇଁ ଆଉ ରଖୁନୁ କିନ୍ତୁ ବହୁତ ଇଛା ଗାଈ ରଖିବା ଗାଈ ରଖିଲା ମାନେ ସେଟା ଡେ ଘ ଘର ପାଇଁ ଭଲ।
ହଁ। ଗାଈ ଯାହା ହେଲେ ଗୋଟେ ଗାଈ ଘରେ ରହିବା କଥା।
କ ରହିବା କଥା, ଏବେ ସିନା ଆଉ ମାନୁନାହାନ୍ତି। କିନ୍ତୁ ସେଇଟା ଉ ଘର ପାଇଁ ମାନେ ଯୋଉ ବିପଦ କୁ ସେ ଟାଳେ।
ହଁ ଆଗେ ଯଉ ବିପଦ ଆସିବ। ଘରେ ଗାଈ ଗୋରୁଙ୍କୋ ଉପରେ ପଡିବ ଘର ଲୋକଙ୍କ ଉପରେ ପରେ। ହଁ।
ହ ଆମର ଗାଈ ଥିଲା ଯେ, ସେଇ ଯେ ରେଳ ଗାଡି ରେ ଗୋଟେ ମାନେ କଟିଗଲା।
ସେଗୁଗ କୁହନା।
ହୁଁ ଗୋଟେ ଥିଲା ମାନେ ମୁଁ ବାହା ହେବା ଆଗରୁ।
ଓ ହୋ।
ହଁ କଟିଗଲା ସେବେଠୁ ଆଉ ରଖିନାହାନ୍ତି।
ଆ ହଁ ହଁ
ହୁଁ ହୁଁ ହୁଁ ହୁଁ ଆଉ ତମର ଘର ପାଖରେ କଣ ସବୁ ପାହାଡ ଝରଣା ଫରଣା ଅଛି ନା। ଦୂର ହବ
ଆମର ପାଖରେ-ବୁ ନାହିଁ ଦୂର ବହୁତ ଦୂର ଆମ ପାଖରେ ପାହାଡ ପର୍ବତ କିଛି ନାହିଁ। ପନ୍ଦର କିଲୋମିଟର ପରେ ଯାଇଁକି ପାହାଡ କୋଡିଏ କିଲୋମିଟର ମୋ ମାମୁ ଘର ଲୋ ଆଡେ ବୁଷ ସାଡେ ବହୁତ ନଦ ନଈ
ହୁଁ ହୁଁ ହୁଁ ହୁଁ ନଈ ତ ନଈ ତ ବଢିଆ ନଈ
ହଁ ସକାଳ ଚାରଟା ବେଳେ ବନ୍ଧରେ ଯାଇଁକି ନା ବସିବୁ ବାଲିରେ
ନାଆଁ
ଯେ ମାମୁଁ ଘର ସାଇଡ ସେପଟେ ଅଛି। ଆମ ଏପଟେ ନାହିଁ।
ହୁଁ ହୁଁ। ତମର ସେମିତି ମାନେ କୁମାର ପୂର୍ଣ୍ଣିମା ସେଠି ସେପଟେ ଭଲ ହୁଏ।
ହଁ କୁମାର ପୂର୍ଣ୍ଣିମା ହୁଏ ସମସ୍ତେ ଆମର ସମସ୍ତେ ନିଜ ନିଜ ଚଉଁରାରେ ପୂଜା କରନ୍ତି।
ଏଇ ଗାଁରେ ତ ଗୋଟିଏ ଚୋରାରେ କରନ୍ତି ମାନେ ସବୁ ମିଶି ମିଲିମିଶିକି ସବୁ ମାନେ ପିଠା ପିଠା ସବୁ ଇଏ କରି କରନ୍ତି ଆମ ଗାଁରେ ସେମିତି କରନ୍ତି ଏବେ ତ ଆଉ ନିଜ ନି ନିଜ ର କରୁଛନ୍ତି ଆଉ।
ଆଗୁରୁ କରୁଥିଲେ ଗୋଟେ ଚଉରାରେ ସମସ୍ତେ ଆସିକି କରନ୍ତି ଏବେ ନିଜ ନିଜ ଚଉଁରାରେ ସମ ସମସ୍ତେ ଅସିକି କରୁଛନ୍ତି। ନିଜ ଚଉଁରାରେ ପିଠା ଯୋଉ ଫଳ ଆଉ ଠାକୁର ସବୁ ଥୋଇକି ପୂଜା କରନ୍ତି।
ହୁଁ ହୁଁ ହୁଁ ତମକୁ ତମକୁ ରୋଷେଇ ଆସେ
ଆ ହଁ
କେମିତି କଣ ରୋଷେଇ କର ପୋଟଳ ତରକାରୀ କେମିତି କର?
ପୋଟଳ ତରକାରୀ ପୋଟଳ ଆଳୁ ତରକାରୀ ପୋଟଳକୁ ଆଗେ ଭଜା ଯିବ। ଆଳୁ ଭଜା ହୁଏ। ଉଁ ଉଁ ମସଲା ସବୁ ପିଆଜ ରସୁଣ ଅଦା ଜିରା ଲଙ୍କା ସବୁ ବଟାଯାଏ ଆଗରୁ ତ ଲୋକ ବାଟୁଥିଲେ-ଏ-ଏ-ଏ ଶିଳରେ
ହୁଁ।
ଶିଳରେ ସମସ୍ତେ ବାଟନ୍ତି ଏବେ ଆଉ କେହି ଶିଳରେ ବାଟୁ ନାହାନ୍ତି। ଏବେ ସମସ୍ତେ ଗ୍ରାଇଣ୍ଡରର ବାଟି ଦଉଛନ୍ତି ସୁବିଧା ହବ ବୋଲି।
ହୁଁ ଆମର ତ-ଅ-ଅ-ଅ-ଅ ହୁଁ ଏବେ ବି ଶିଳରେ ବଟା ହଉଛି କିନ୍ତୁ କମ୍ ମସଲା ହେଲେ ବଟା ହୁଏ ଅଧିକା ମସଲା ହେଲେ ଆମର
ନା ଆଉ-ଉ-ଉ-ଉ ଆମର ସମସ୍ତେ ଆଗରୁ ତ ବଟା ହଉଥିଲା ବହୁତ। ଏବେ ଆଉ ବ ଆହୁରି ଏବେ ଅଳ୍ପ ଅ-ଅ-ଅ ବନେଇ ହେଇଯାଉଛି ଗ୍ରାଇଣ୍ଡରରେ ମସଲା ହେଇ ଯାଏ ଆଉ। ବର୍ଷା ହଉଚି ନା ତମ ଆଡେ?
ନା ନା ତିନ ଦିନ ଚାରି ଦିନ ହବ ବର୍ଷା ହଉନି ଗରମ ହଉଛି ଗୁଳୁଗୁଳି ହଉଛି। ଝାଳ ଝାଳ ବୋହୁଛି, ଛୋଟ ଛୁଆ ସିଏ ତ ହଇରାଣ ହଉଛି।
ତିନି ଦିନ ହବ ତ ଜୋର ପ୍ରବଳ ଖରା ହଉଛି।
ହୁଁ ହୁଁ ହୁଁ ହୁଁ ହଁବା ତିନି ଦିନି ଖରା ହଉଛି ଗୁଳୁ ଗୁଳି ହଉଛି ମେନ୍ ହଉଛି।
ହ ହଁ ସେ ଗୁଳିୁଗୁଳି ପାଇଁ ଗରମ ଟା ହଉଛି ଅଧିକ ଝାଳ ବହୁଛି ଆଉ।
ହଁ ବା ଏଥର ବର୍ଷା ହେଲାଣି କୋଉଠି। ହେଇନାଇଁ ଟୋଟା ଷ୍ଟାର୍ଟ ବି ହେଇନାହିଁ ଗୋଟେ ଦିନେ ହେଇଥିଲା ନା କଣ ଦିନେ ଦି ଦିନି ହେ ଇଛି ହା ଆଉ
ନା ବର୍ଷା ସେଇଠି ମ ଉ-ଉ-ଉ ମଝିରେ ତିନି ଦିନି ଚାରି ଦିନି ହେଲା ବର୍ଷା ଡେଲି। ସବୁଦିନି ବର୍ଷା ହେଲା।